ହାଲୋ।
ହାଲୋ।
ହଁ।
କଣ କରୁଛୁ?
ହୁଁ ଅଛି ଖାଲି ରେ ରୋଷେଇ କରୁଛି।
ଖାଲିରେ କାହିଁ ଅଛୁ ରୋଷେଇ କରୁଛୁ ଫେରେ ଖାଲି କେମତି।
ରୋଷେଇ କରୁଛି ପରା।
ହଁ ମୁଁ ଟିକେ ଏବେ ତ ଆସିଲି ଡ୍ରେସ ଟା ଚେଞ୍ଜ କରି ଚି ମିଳି ଷହ ତ ଖାଉଥିଲି।।
ହଁ।
ସବୁ କାମ ମୁଁ କରୁଛି।
ହଉ ହଉ।
କଣ ଆଉ ଚାଲିଛି କ। ଖବର।
କଣ ଆଉ ଖବର ମୁଁ ତ ଆଜି ଟ୍ୟୁସନ ଯାଇନି। ବର୍ଷା ହେଲା ଯେ।
ବର୍ଷା ହଁ। କହନା ବର୍ଷା କି ବର୍ଷା ଝଗଡ ବର୍ଷା ଚାଲିଚି। ମୁଁ ଯାଇଥିଲି ଚା
ହୁଁ ମଶା ବି ଜୋର ହଉଚନ୍ତି।
ହଁ ପରା ତାଙ୍କେ ଗୁରୁବାରେ ପଳେଇିବେ ନା ଇଏ କୁ। ଯିବେ ତାଙ୍କର ଆକଚୁଲି ଯାଇ ନଥାନ୍ତେ ଏବେ ସେ ପୁଣି। ମରି ଗଲେ ବଡ଼ ବାପା ତ।
ଓହୋ।
ତ ଦିବ୍ୟାନଶୁ ମମି ଙ୍କର ତାଙ୍କେ ଯିବେ ପୁଣୀ। ପୁରୁଣା ରେ ଯିବେ କାଲି କହିଲେ ଆଜି। ସଟା ବେଳେ ଗଲି ଯାଇଛି ତ କେଡେ ଯୋର ବର୍ଷା। ଏ ଘଡଘଡି ମାରିଲା ତାପରେ ଗଲା ପରେ ଗଲା। ଘଡଘଡ଼ି ସେ ଘଡଘଡି ତୁ ସୁନିଥିବୁ ତାପରେ ଫେରେ ପାଞ୍ଚଟା ବେଳକୁ ବର୍ଷା। ଚାଲିଲା ବାହାରିଛି ଆସିବି ବୋଲି ବସ ର୍ଷା ହେଲା ଆଉଥରେ ରହିଲି ତାପରେ ପୁଣୀ। ଟିକେ ପରେ ଛାଡିଲା ପରେ ଆସିଲି। ଆସିଲ ମାଉସୀ ଘରକୁ ଟିକେ ଗଲା ଆଇଲୁ। ହୁଁ। ଆଉ।
ବର୍ଷା ଛାଡିବାରୁ ମତେ ଫୋନ୍ କରିଥିଲେ। ଉଁ ହୁଁ ଯାଇଛି। ଲାଇବ୍ରେରୀ ହୁଁ। ପୁଣି ହେଇଥିଲା କେତେ ପାଞ୍ଚଟା ଚାଳିଶ ନା କଣ ହେଇଥିଲାଣି। ମୁଁ କେତେବେଳେ ଯାଇଥାନ୍ତି ଆଉ କେତେବେଳେ ଆଇଥାନ୍ତି।
ସେତେବେଳ ପୁରା ଛା ଛାଡ଼ିଲା ହଁ ହଁ। ଛ ଟା ବେଳୁ ଯିବୁ ଆଠ ଟା ଆଇବୁ ଗୋଟେ ଦିନ ବନ୍ଦ ଭଲ ହେଇଛି। ଗୋଟେ ଦିନ ବନ୍ଦ କରିଦେଲେ ଅସୁବିଧା କଣ। ହଁ ବର୍ଷା ଘଡଘଡି। ଯିବୁ ଆଇବୁ ଭଲଅଛି। ଆଉ ତୋ ଭାଇ। କଣ କହିଲ?
ହାଲୋ।
ଆଉ ତୋ ଭାଇ ମାନେ କ'ଣ କରହୁଛନ୍ତି?
କହ।
ତୋର ଭାଇମାନେ
ନାହାନ୍ତି ସବୁ।
କୁଆଡେ?
ଯାଇଛନ୍ତି।
ସମସ୍ତେ, ହୁଁ। ହୁଁ, କାଲି ଦେଖିଥିଲି ଗୁରୁକୁ ଦେଖିଥିଲି। ସେ ଟି ଟିଉସନ ଟିଉସନ୍ ବ୍ୟାଗ ଧରିକି ଥିଲା ବି ଡି କଲେଜ ସାମ୍ନାରେ। ଦେଖିଥିଲି।
ହଉ ହଉ।
ହେ ହେ କିଏ ସାଉଣ୍ଡ କରୁଛି ମ ପାଟି? ପଳେଇଲେ ନା କ'ଣ?
ହୁଁ।
ହୁଁ, ହୁଁ।
କାଲି ସୋମ୍ୟା ଆଉ ମୁଁ ଯାଇଥିଲୁ ଗୋଟେ ନୂଆ ଏକାଉଣ୍ଟ ଖୋଲିବା ପାଇଁ। ଖୋଲିଲୁ, ଖୋଜିଲୁ। ଖୋଜିଲୁ ଖୋଜିଲୁ କୋଉ ବ୍ୟାଙ୍କରେ ଖୋଲିବୁ ପୁଣି କାନାଡାକୁ ଗଲୁ। ଗୋଟେ ଏ ଟି ଏମ୍ ରେ ଦିଟା ହଉଛି ନା ନାଇ ଗୋଟେ ବ୍ୟାଙ୍କରେ ନା ନାଇଁ ହ ବନି ଜଣଙ୍କ ନାଆରେ ଦିଟା ପଳେଇ ଆସିଲୁ। ଆଉ ଗୋଟେ କୋଉଠି ପଞ୍ଜାବ ଗଲୁ ଯେ ପଞ୍ଜାବର ଷ୍ଟାଫ ନଥିଲେ, ତାପରେ ଆସିଲୁ। ଆଉ ଥରେ ଗଲୁ ସେଇଠି ୟୁନିଅନ ବ୍ୟାଙ୍କ ଗଲୁ ଯୋଉ ପୋଷ୍ଟ ଅଫିସ ସମ୍ ପାଖ ସେଇଠିକି ଗଲାକୁ
ଓହୋଃ!
ବଢିଆ ସାରଟେ ହେଇଠି ଥିଲେ ଏଜଡ୍ ବୟସ୍ ଚା ସାରଟେ ଭଲ ଥିଲେ ତାଙ୍କେ କହିଲେ ଆମର ଏଇଠି ଫର୍ମ ଦିଆହଉନି ଆଉ ଅନଲାଇନ କରିଦେବି। ଆସନ୍ତୁ କହିକି ଆଉ ସବୁ ଠିକ୍ ଅଛି। ସେ ତାପରେ ପକେଇଦେଲେ, ଭ ସିଲୁ ତିନିଟା ବେଳେ ଆସିଲୁ ନାଇଁ ନାଇଁ ଦିଟା ଦିଟା ବେଳକୁ ତ ଆମେ ଖାଇବାକୁ ଗଲୁ। ଆମେ ସୁବିଧା ବୋଲି କରିଦେଲେ ନୂଆ ଖାତା ଖୋଲିଦେଲ ଲେ ହେଇଗଲା ଆଁ ସେଇ କି ତୁମେ ଯାଇ ସେଟା କହିଲେ ଦଶ ରୁ ବାର ଦିନ ପରେ ଏ ଟି ଏମ୍ ଟା ଟା ଆସିବ। ଆସ୍ ଆସିଲା ଆଉ କ'ଣ ସବୁ କରିଦେ ୟୁ ପି ଆଇ ହେରିକା। କରିଦେବେ, ତୁମେ ଦେଖିଲା କାଲି ଆସିକି ଯେ ସେଇ ଅନଲାଇନ୍ ଇଏରେ ହେଇଗଲା ସାଙ୍ଗେ ଆଡ କରି ଦେଲା ହେଇଗଲା। ମାନେ ସିଏ କରିବ ପେଏ ବି। ସେଇଥି ପାଇଁ ମତେ ଦରକାର ଥିଲା ଇଏ କରିବି ସେଇ ଆକାଉଣ୍ଟରେ।
ହଁ।
ହଁ କଦେଲୁ ହେଇଗଲା ଦୁଇଟାରେ କଲି। ହୁଁ ହେଇଟା ବୁଝି ପାଇଲା ହେଲା।
ହଁ।
ଦିଟା କରିବି।
ହୁଁ-ହୁଁ।
ଏଟା ଏବେ ସରିଯିବ, ସୀମା ତା ତାର ଏ ମାସ ସେଇଟା ଚଳିବି। ସେଟା ସରିଲେ ଏଇଟା ଚଲେଇବି କରିବି। ଦି ପଟୁ। ତାର ଗୋଟେ ଏକାଉଣ୍ଟ ତ ହେଲାଣି ଆଜି ଯାଏଁ ଚାଲିଚି ଏତେ ବାହାରିଲାଣି ହେଲା ଆଉ ଗୋଟେରୁ ବାହାରୁ ସେତିକି ତାର କିିଏ ହୁଁ।
ଏଇନା ତ ହୁଁ ହୁଁ ମୁଁ ହେଲି
ସେଇହେଲା କଥା ହୁଁ। କେତେ ସୁବିଧା ହଉଛି, କିଏ ଜାଣୁଛି?
ହଁ।
ତୁମେ ବି କରିବ, ସୁମି ଘର ଏବେ ନୂଆ ଦୋକାନ ଖୋଲିବେ ଘରେ।
କୋଉଠି ଘରେ?
ହୁଁ ମୋ ସାଙ୍ଗ ସାହିରେ ଏମତି ରାସନ ସମାନ ସାହିରେ ଯୋଉ ରଖିଥିଲି ହେଲେ ଆଉ ଗୋଟେ ଘର କରିଥିଲେ, ତାଙ୍କର ପୁଣି ଭଲ ଚାଲୁଥିଲା। ଚାଲୁ ଥିଲା ଯେ ତାଙ୍କର ଘର କୁଆଡେ ବନେଇଲେ କଣ ଯେ କାଇଁ ପ ପଳେଇବେ ନା କଣ ଏବେ ବନ୍ଦ କରିଦେଲେ ଦୋକାନ। ସେମାନେ ଏବେ ଖୋଲିବେ ସାହିଲ ନାହିଁ ଚାଲ ବନେଇଦେବି କହୁନୁ ଗୋଟେ ମୁଁ ଚାଲିବ ହଉ କ
ହୁଁ।
ଶୁକ୍ରବାରେ ଖୋଲିବେ ହଉଚି
ଓହୋ।
ସେଇଆ ତା ବାବା ମାମା ତ ଆସିଲେଣି ଅଛନ୍ତି ଘରେ
ହଁ ଆସିଲେ କି ତାଙ୍କ ବାବା ଭଲ ଅଛନ୍ତି?
ହଁ ହଁ ଆସିଲେ ହଁ ଚାଲି ପାରୁଛନ୍ତି ହଁ ହଁ ଚାଲି ପାରୁଚନ୍ତି କଥା କହୁଛନ୍ତି ଟିକେ ଟିକେ ଆଉ ସ୍କୁଟି ଧରିିକି ଯାଇ ପାରୁଚନ୍ତି ଆସିପାରୁଚନ୍ତି ସବୁ କରୁଛନ୍ତି ଆଉ ପାଟିଟା କଥା ଗୁଡା ଆଉ ଟିକେ କହ କହିଲେ ହବ ଆଉ। ସ୍କୁଟି ଟା ଖାଲି ନଉଚନ୍ତି ନେଲେ ଏବେ ଆଉ କଣ ଗାଡି ଚଲେଇକି ଆଉ ଟ୍ରକ୍ ଫ୍ରକ୍ ଚଲେଇ ଯାଇପାରିବେ ହଠାତ୍ ନାଇଁ ନା
ହଁ ହଁ ଧୀରେ ଧୀରେ କହିବେ କଥା ଆଉ।
ହଁ ସେଇଆ କଣ ଆଉ ଖାଇଲୁ ଆଜି କଣ ରୋଷେଇ କଲୁ କଣ?
ଆଜି ଆମର ହେଇଥିଲା ଗରମ ପଖାଳ ଗରମ ପଖାଳ ଆଳୁ ଭଜା, ଜହ୍ନି ଭଜା, ଶାଗ ଭଜା
ହଁ।
ଏମିତି ଆଉ।
ଏତେ ସବୁ ବନେଇଥିଲ?
ମୁଁ। ହଁ, ପରା ଆମେ ବନେଇ ଦେଇଥିଲୁ ଆଜି।
ହୁଁ, ହୁଁ। ଏବେ ସବୁ ଅଛି।
ନାଇଁ ଦଉନା ସେମିତି କିଛି ନାହିଁ।
ବନେଇବ ଆଉ ଥରେ?
ମୁଁ କଣ ଗୋଟେ ବନେଇବି ଆଉ? ହୁଁ, ଭାତ ଡାଲି ବସେଇଲି। କଣ ଗୋଟେ ବନେଇବି ଏବେ।
ଓ ହୋ।
ହଁ।
କଣ ବନେଇବ? ଭଜା।
ମୁଁ ଦେଖିବି କଣ ଅଛି ପରିବା ଯେ, ମୁଁ ଦେଖିନି ଆଉରି।
ହୁଁ। ଦେଖିକି ବନେଇବୁ ଆଉ।
ହଁ।
ମୁଁ ମନା। କେତେଏଳେ ଆସୁଛନ୍ତି ଦିଦି? ନ ଟା।
କି ତାର କିଛି-ଇ ଠିକ୍ ନାହିଁ। ଆଠଟା ନଅଟା। ଟା କେତେବେଳେ ସାତଟା ସାତଟା ଅଧେ ହଁ।
ହଁ, ହୁଁ ହୁଁ। ଯେତେବେଳେ ଯେବେ ମନ।
ହଁ, ହଁ।
ସେ ପ୍ରଭାତ ସାର ଆଉ ଆସୁଛନ୍ତି ନା ନାଇଁ ମ?
ହୁଁ।
ପ୍ରଭାତ ସାର ଆଉ ଆସୁ
ମୁଁ ଯାଣି। ମୁଁ ଚିନ୍ହିନି ମଁ, ସେ ସାର୍ ଙ୍କୁ।
ଜାଣିନୁ। କାହାକୁ ଆଉ ଜାଣିଥିଲୁ ଲାଇବ୍ରେରୀରେ ନା କାହାକୁ ଜାଣିିନଥିଲୁ?
କାହାକୁ ନାଇଁ? ଖାଲି ଯାଉଥିଲି ଆସୁଥିଲୁ। ହଁ। ହଉ।
ଯାହା କଣ କରୁଛୁ କରେ? ରଖୁଛି ହେଲା।
ହଁ ହଁ ହଁ। ହଁ।